ଭାଇ।
ହଁ ହଁ ଭାଇ ଭଲ ଅ ଭାଇ ବେଳା ଭଲ।
କଣ କଣ କଣ କହିଲେ?
ହଁ ଆଉ କଁ ଖାଇଲେ?
ହଁ ଭାଇ ମୋର ଯୋଉ ମାମୁ ନୁହଁ ଯାଇଥିଲେ ଟିକେ ଦୋକାନ ଆଡେ ତ ବରା ଆଉ ଆଳୁ ଚପ ଆଣିଥିଲେ।
ହଁ କଣ୍ଠ ଟିକେ କ୍ଲିୟର କଣ୍ଠ ଟିକେ କ୍ଲିୟର କରନ୍ତୁ ଠିଆ ହେଇକି ଗୋଟେ ଜାଗାରେ କଥା ହୁଅନ୍ତୁ।
ଆଉ ଭାଇ କଥା ହଉଛି ଆଉ। ଆଉ ତୁମେ କଣ କରୁଛ? ନାଇଁ ନାଁଇ କିଏ କହିଲା ତୁମକୁ ଯିଏ କହିଛି ମୁଁ ଭୁଲ କହିଛି ମୋ ଦେହ ତ
ନାଇଁ ନାଇଁ ନାଇଁ ତ ଦେହ କଣ ଥଣ୍ଡା ଫଣ୍ଡା ଧରିଛି।
ହଁ ଟିକେ- ଟିକ- ନାଇଁ ମୋ ବୋ ମୋ କଣ୍ଠ ଶୁଣିକି ତୁମକୁ ଲାଗୁଛି ମୋ ଦେହ ଖରାପ ଅଛି। ଛି। ଯାହା ଧରିଛନ୍ତି ଠିକ ଧରିଛନ୍ତି। ମତେ ଟିକେ ସୁ-ସୁ-ଥଣ୍ଡା ହେଇଯାଇଛି ଶ୍ୱାସ ଟିକେ ହେଇଯାଇଛି।
ନାଇଁ ସେ ଦୁଃଖୀ ନୁହଁ ଭାଇ ଆପଣଙ୍କ କଥା ନା ଟିକେ ବାର୍ ବିର୍ତ୍ତା ଆସୁଛି କେମିତି କହିଲେ ଧୀରେ ଧୀରେ ଆସୁଛି। ଆପଣ ଟିକେ ଭଲ ଜାଗାକୁ ଯାଆନ୍ତୁ ନାହିଁ ଏବେ ଶୁଭୁନି ହଁ ଏବେ ହଁ ଏବେ ଶୁଭିଲା ହଁ।
ଆଉ କଣ ରାତି ପାଇଁ କଣ ବ୍ୟବସ୍ଥା କଣ?
ଆଜି ରୁଟି ଆଉ ବୁଟ ଆଳୁ ତରକାରୀ ବୋଉ ରାନ୍ଧୁଛି ଆଉ ଖାଇବୁ ଆଉ ତମେ ରାତିରେ ଆଜି କଣ ଖାଇବ?
ପରିବା
ହଁ ତମେ ଟିକେ ସମସ୍ତ ମନ ଟିକେ ମଝ ମଝିରେ ମଝିରେ ଦୁଃଖ ଦେଇଦିଅ ନା?
ହଁ ହଁ ସେ ଦେଇଦିଏ ତମ ଟିକେ ତମରେ ଦୁଃଖ ଦେଥିଲେ ଏଇନା
ମୁଁ କିଛି ଦୁଃଖ ଦେଇନି
ନାଇଁ ମୁଁ ଟିକେ ଦେଇଦେଲି ଦୁଃଖ ନା ହଁ ହଁ। ତ ତାକୁ ମୁଁ ତ ଦୁଃଖ ଦୁଃଖ ଦେଇଛି ମ ଦୁଃଖିତ ଆଉ। ଶୁଭୁନି।
ମୁଁ କହିଲି କେତେ ଭୁଲିଯିବି?
ଆଚ୍ଛା ନା ତମେ ଭୁଲି ତ ପାରିବନି ଯେହେତୁ ମତେ ମୁଁ ତ ଦୁଃଖିତ ତମେ ଯାହା ହଁ ଦବ ଦଣ୍ଡ ଆମେ ତାକୁ ଶିକାର୍ କରିଛୁ ଆଉ।
ଅ ଆଉ ଖାଇଛ କଣ ଆଜି ମାନେ
ଖାଇ ବ ଖାଇଛୁ ବରା ଚପ ହୁଁ ହୁଁ ସେମ ସେମ ଆମେ ଏ ଯୋଉ ହଁ।
ତୁମର ଟିକେ ତୁମର ଟେ ତୁମର ଟିକେ ମାନେ କିଛି ପ୍ରୋବ୍ଲେମ ଅଛି, ବୋଧେ ମତେ କଥା ଶୁଭୁନହି ତୁମେ ଟିକେ ବାହାରକୁ ଯିବେ?
ବର୍ଷା ହଁ ଆଜି ଯ ବର୍ଷା ପାଗ ତ ସେପାଇଁ ଟିକେ
ହଁ ବର୍ଷା ପାଗକୁ ହଁ ବର୍ଷା ପାଗକୁ ଟିକେ ମାନେ ମାନେ ପାଗ ଟା ଥଣ୍ଡା ଅଛି।
ହଁ ହଁ।
ପକୁଡି ଫକୁଡି ଛଣା ଛାଣି କରିଛ ଘରେ ନା ନାଇଁ କିଛି
ନା ନା ପକୁଡି କଣ ଛଣା ଛଣ ସବୁ ବନ୍ଦ୍ ଛୁଆ ପିଲା ତ କେ ଯାଉେ ଯାଉଥିଲେ ଗୋଟେ ଛଣାଛୁଣି ଥିଲା ଛୁଆ ଯାଉନାହାନ୍ତି
ଆଉ ତୁମକୁ ଭଲ ଲାଗେ ନା?
ତମେ ଟିକେ ଫୋନ ଫୋନ ଆସଛି ତାକୁ ଟିକେ ବନ୍ଦ କରନ୍ତୁ ଗୁଁ ଗୁଁ ଏଠି ହେଉଛି
ହଁ ହଁ ତୁମକୁ ଜାମୁ କୋଳି ତୁମକୁ ଜାମୁକୋଳି ଭଲ ଲାଗେ ନା ଭଲ ଲାଗେନି?
ହଁ ମତେ ବହୁତ ପସନ୍ଦ
ଆଉ କେବେ ଆସୁନାହିଁ ମୁଁ ଆମ ଏପଟେ ତ ଜାମୁ କୁଳି ନାଇଁ ତମେ କେବେ ଆସିକି ଆମକୁ ଟିକେ ଜାମୁକୁଳି ଦେଇକି ଯାଉ ନାହିଁ ଏପଟେ ଆମ ଜାମୁକୁଳି ଗଛ ନାହିଁ
ହଉ ହଉ ତମେ ତ ଅପେକ୍ଷା କର ତମ ପାଇଁ
ଭାଇ ମୋର ଯୋଉ ବଡ ଭାଇ ନାଇଁ ଭାଇ ମୋର ଜଣେ ବଡ ଭାଇ ଅ ଅଛି ଜମା କହି କହି ପେଟ କମଉନି ଖାଲି ଯାଉଛି ଟିକେ ବିରିୟାନୀ ଖାଲି ବିରିୟାନୀ ବା ଖାଇ ଖାଇ ଇମା କି ହେଲାଣି ଯେ
ଆଚ୍ଛା ଆଉ କଣ କରିବା ସେ ତା ସମ୍ଭାଳି ପାରୁନାନ୍ତି ତାଙ୍କୁ ଟିକେ ବିରିୟାନୀ ବଧେ ପସନ୍ଦ ବୋଧେ
କୁହନ୍ତୁନି କୁହନ୍ତିନି ଭାଇ ତାଙ୍କର ଏତେ ବିରିୟାନୀ ପସନ୍ଦତ ସାଙ୍ଗସାଥି ମିଶିକି ଏ ଯୋଉ କଣ କାରିଆ ଉପରେ କଥା ହେଇଥିଲେ କଣ କିଛି ପଇସା ତାଙ୍କର ଆସିଥିଲା ହେଲା ଜାଣିଲେ- ସାଙ୍ଗ ସାଥି ମିଶିକି ଯାଇ କଣ ସେ ବିରିୟାନୀ ଟିକେ ଖାଇକି ଯାଇଛନ୍ତି କହୁଛନ୍ତି ଚାଲ ଯେଉଁଟା ହେଇଗଲା ଭୋଜି ଆଉ ଫିଷ୍ଟ କରିବ ବୋଲି ଟେ ଭୋଜି କରିବା ବୋଲି କହୁଛନ୍ତି।
ହଁ ହଁ ମୁଁ ମୁ ମୁଁ ବି ସେତେବେଳେ ସେଇ କଥା କହୁଥିଲି ତମେ ଆମେ କେବେ ଭୋଜି କରିପାରିବନି ତମେ ନିଶ୍ଚିନ୍ତ ଆ ଭିତରେ ବିରିୟାନୀ ଖାଇ ଦେଇକି ଆସିବ। ଆମର କଣ କୁକୁଡ଼ା ହଁ ଇଏ ବିରିୟାନୀ ନା କଣ ତାକୁ କୁହନ୍ତି?
ଅଁ ଠିକ ଆପଣ ଜାଣିଛନ୍ତି। ମୁଁ ଗୋଟେ ଶୁଣିବାକୁ ପାଇଲି ଆପଣ ନି ଏବେ ପୁରା ନିରାମିଷା ଖାଦ୍ୟ ଖାଉଛନ୍ତି।
ହଁ ତମେ ଠିକ ଶୁଣିଚ ତମକୁ କିଏ ଖବର କିଏ ଦେଲା।
ପାଖରେ ମୋର ଜଣେ ସାଙ୍ଗ ଅଛନ୍ତି ସିଏ କହିଲେ ଜାଣିଛୁ ନା ବାପୁନ ଭାଇ ଏବେ ଟୋଟାଲି ଆଇଁ ଆମିଷ ଖାଉନାହାନ୍ତି ନିରାମିଷ ଖାଦ୍ୟ ଖାଉଛନ୍ତି। ମୁଁ କହିଲି ଯାହା ହଉ ଭଲ ହେଲା। ଆଉ ଜଣେ ତ ମାନେ ଏତେ ଲୋକ ମାନେ ଫେଣେ ସେ ତମେ ମୁଁ ଗୋଟେ ଜାଣିବାକୁ ପାଇଲି ତୁମେ ଲୋକମାନଙ୍କୁ ବି ସଚେତନ କରଉଛ କି ଆଇଷ ଠାରୁ ଦୂରରେ ରହିବା ଭଲ। ମାନେ ଗୋଟେ ଜୀବ ହତ୍ୟା କରି ଖାଇଲେ କେତେ କ୍ଷତି ମାନେ ନିଜର କ୍ଷତି ଆମକୁ ଆମର ଗୋଟେ ଆଘାତ ହେଇଯାଉଛି ଖଣ୍ଡିଆ ଖାବରା ହେଇଗଲେ କଣ ହଉଚି। ଗୋଟେ ଜୀବ କୁ ହତ୍ୟା କଲେ ବି ତାକୁ ସେମତି ଗୋଟେ ଆଘାତ ହୁଏ। ଯୋଉ ଲୋକଙ୍କୁ ଏତେ ସଚେତନ କରାଉଥିବାରୁ ଲୋକଙ୍କୁ ଏତେ ସଚେତନ କରୁଥିବା ମତେ ବହୁତ ଶୁଣିକି ଖୁସି ଲାଗିଲା। କିନ୍ତୁ ଭାଇ ମୁଁ କଣ କହିବି ତମେ ଯୋଉ କ କଥା କହୁନା ତମେ ବି ଟିକେ ଛାଡିଦିଅ ମତେ ଟିକେ ଛାଡିବାକୁ ସମୟ ଲାଗିବ। କିନ୍ତୁ ଆପଣ ମତେ ଥରେ ବୁଝେଇଥିଲେ ଏ ବିଷୟରେ, ମୁଁ ଭାବି ମାନେ ଚିନ୍ତା କରି ଛାଡ଼ିଲେଣି କି ଧୀରେ ଧୀରେ ଛାଡୁଥିବେ ଆଉ ତ
ନା ଧୀରେ ଧୀରେ ନାଇଁ ତମେ ଆମ କଥା ଟା ଟିକେ ମାନୁନ ସେଥିପାଇଁ ଆମେ ଟିକେ କାମେ କା କଥା ମାନୁନୁ। ତମେ ଟିକେ ମାନିବା ଦରକାର।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
ବୁଝିଲ ତମ ଟିକେ ଆମ କଥା ଟିକେ ମାନ ତାକୁ ଟିକେ ମାନିଲେ ଆମେ ତମ କଥା ମାନୁ ତମେ ମାନୁନ ଆମେ ଟିକେ ସେଇଥିପାଇଁ ଆମେ ମାନୁନ କା କଥା।
ହଁ ହଁ ନା ନା ମୁଁ ତମ କଥା ବି ଶୁଣେ ହେଲା ମାନେ। ଆଉ ମୁଁ ଜାଣିବାକୁ ପାଇଲିି କି ତୁମେ କୁଆଡେ ମୁଁ ଜାଣିବାକୁ ପାଇଲି କି ତୁମେ ଲୋକମାନଙ୍କୁ କୁଆଡେ କହୁଚ ଆଇଁଷ ଖାଉ ନାହଁ।
ଆଉ କହୁନି ଆଉ ଆଉ କହୁନି ଆଉ ନା ନା ଆଉ କହୁନି ଆଗେ ବୁଝଉଥିଲି ଆଉ କହୁନି।
ଆଗେ ଟିକେ ଆପଣଙ୍କ ମନରେ ଆଗେ ଟିକେ ଆପଣଙ୍କ ତମ ମନରେ ଟିକେ ଲୋକ ମାନେ ଠାକୁରଙ୍କ ପ୍ରତି ଭଲ ପାଇବା ଥିଲା ମାନେ ସବୁ ଥିଲା ଏବେ ଠାରୁ ଟିକେ ଟିକେ ଦୂରେଇ ଗଲଣି ହେଲା।
ହଁ ଏବେ ଟିକେ ମୁଁ ଦୂରେଇ ଯାଇଛି ଏବେ ମୋ ଏବେ ସେ ଗୋଟେ ପିଲାଟା ସେ କଥା ମାନିଲେ ମୁଁ ଟିକେ ଦୂରେଇ ଯାନ୍ତି। ସେ ପରା ମାନୁନି। ବୁଝିଲେ ସେ ଗୋଟା ମୋର ଅତି ସାଙ୍ଗ ଅତି କ୍ଳୋଜ ଏ ଯୋଉ ମାନେ ଦୋସ୍ତ ଜିଗିର୍ ଦୋସ୍ତ ହଁ ସେ ସେ ଟିକେ ବୋଲ ମାନୁନି ତ
ଆପଣ ଟିକେ ଆପଣ ଟିକେ ଯୁଆଡେ ଯାଇଥିଲେ ଭାଇ ସେଇଠି ଭଲ କଥା ଶୁଭୁଥିଲା। ଏପଟକୁ ଆଉ ବୁଲନ୍ତୁ ନାଇଁ ଆପଣଙ୍କ କଥା
ହଁ ସେଥିଲାଗି ମୁଁ ଟିକେ ମନୋଯୋଗ ଦଉନି। ଯଦି ମୁଁ କହୁଛି ସେସବୁ ଟିକେ ମନୋଯୋଗ ଦେ ସେ ଦଉନି ତ ସେଥିପାଇଁ ମୁଁ ଟିକେ
ମୁଁ କହୁଥିଲି କି ଭାଇ ଆଉ ଯୋଉ ଆପଣ ତ ନିରାମିଷା ଖାଦ୍ୟ ଖାଉନାହାନ୍ତି ଆଉ ଯୋଉ ଯେତିକି କିଛି ମାନେ ଭଲ ଖାଦ୍ୟ ଖାନ୍ତୁ ଯେମିତିକି କି
ଖାଇବି ଖାଇବି ସେ ଯୋଉ ସ ସେ ଯୋଉ ସମୟ ଟାକୁ ମୁଁ ଟିକେ ଇଏ କରିଚି। ତାକୁ ଟିକେ ମାନେ ଏପଟ ସେପଟ ହେଇଛି ତାକୁ ଟିକେ ଠିକ୍ ଠାକ କରି ସବୁ ଠିକ ହବ କଣ କରିବା ସମୟ ଏମିତି କିଛି ଆସିକି ଆମକୁ ଗୋଟେ ଯେମିତି କୁହନ୍ତିନି ସମୁଦ୍ରରେ ତମେ ଗାଧେଇଯିବ କୁହନ୍ତି କାହାକୁ କୋଉ ଉପରେ ଫୋପାଡ଼ି ଦବ ଠିକ୍ ନାହିଁ। ବର୍ତ୍ତମାନ ସେଇଭଳିଆ ଟିକେ ହେଇଚି। ଆମର ଟେ ଟିକେ ପୁଣି ଟାଇମ ଲାଗିବ
ଆପଣଙ୍କ କଣ କଣ କେମିତି କରନ୍ତି ଆପଣଙ୍କ ଘର କିଏ କିଏ ଅଛନ୍ତି ସବୁ?
ବହୁତ ହଁ ଠିକ ଆମେ ସବୁ ଠିକ ଠାକ ଅଛୁ ତମେ କେମିତି ଅଛ ଭଲ ଅଛ।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
ହ୍ୟାଲୋ ତମ ମାନସିକ ଭଲ ନାହିଁ ମତେ ଲାଗୁଛି। ଭୁଲ କହିଲି କି? ତା ବିଷୟରେ କିଛି ମତେ କହିବେ।
ନା ମୋ ମାନସିକ ପୁରା ଠିକ ଅଛି ମତେ ଟିକେ ଆପଣଙ୍କ କଥା ଉପରେ ରାଗ ଲାଗୁଛି ବେଳେ ବଳେ ଶୁଣିଲା ବେଳୁ ଆପଣଙ୍କ କଥା।
ଆଚ୍ଛା ଆଚ୍ଛା ରା ରାଗ ଲାଗୁଛି ରା ରା ରାଗ ଲାଗୁଛି ଦି ଚାରି ଖୁନ୍ଦ ପକଉ ନାହାଁନ୍ତି। ତାପରେ
ନିଶ୍ଚିନ୍ତ ନିଶ୍ଚିନ୍ତ ଆଉ ଆପଣଙ୍କୁ ଓଉ ଖଟା ଖାଇବାକୁ ଭଲ ଲାଗେ ନା ଟମାଟର ଖଟା ଖାଇବାକୁ ଭଲ ଲାଗେ।
ହଁ ଅଉ ଖଟା ଗୋଟେ ବେଶୀ ପସନ୍ଦ ଲାଗେ ଆଉ ଖାଇବାକୁ ଆଉ।
ହୁଁ। ଆଉ ଆଗକୁ ରଥଯାତ୍ରା ଆସୁଚି କୁଆଡେ କଣ ଯିବେ କାଳିଆ ଦର୍ଶନ କରିବାକୁ ଯିବେ?
କଁ କହିଲେ?
ମୁଁ କହିଲି ଆଗୁକୁ ରଥଯାତ୍ରା ଆସୁଚି କାଳିଆ ଦର୍ଶନ କରିବାକୁଯି
ନାଇଁ କାଳିଆ ଦର୍ଶନ ବର୍ତ୍ତମାନେ କାଳିଆ ଦର୍ଶନ ଭ ଆମ ତ ଏଇ ନାହୁଁ ଏନା ବର୍ତ୍ତମାନ ଶତରେ ନାହୁଁ କାଳିଆ ଦର୍ଶନଟି କିଛି ନାହିଁ। ଏଇଠି ଡାକିବା ଦରକାର ମନ ଭିତରେ ଦର୍ଶନ କରିଦେଲେ ହବ କଣ ହବ ତମେ ଯିବ ଆମେ ଅଛୁ ଜୀବନ ସବୁ କିିଛି କରିବ ଆଉ ଯଦି ଜୀବ ହତ୍ୟା କରି ଗଲ ଯାହା ବିି ଗଲ କୌଣସି ଠାକୁ ରେ ସେ ତମକୁ ମାନେ ଗ୍ରହଣ କରିନାହିଁ ଏଇଟା ମୁଁ କହୁଛି ମାନେ ମୁଁ ଜାଣିନି ଯ ଶାସ୍ତ୍ର କହୁଚୁନି ଜୀବନରେ ସବୁ କିଛି ଭୁଲ କର ଯଦି ଆଇଁଷ ଗୋଟେ ଯିବ ତମ ନାକି ମଲା ଠାକୁର ପାଣି ନେବେ ନାହିଁ ଏଇଟା ମୁଁ କହୁଛି। ସେଥିପାଇଁ କହୁଚି ଜୀବ ମାରିକି ଯେତେ ତମେ
ମୁଁ ବି ଜାଣିଲି ତୁମେ ଠାକୁରଙ୍କ ପ୍ରତି ଆଗରୁ ବହୁତ ସିଏ ମାନେ ହଁ ଉପରେ ଠାକୁଙ୍କୁ ବହୁତ ବିଶ୍ଵାସ କରୁ ଏବେ ବିଶ୍ୱାସ କରୁଚ? କିନ୍ତୁ ଆଗେ ଯେମିତି ଲୋକ କଲ କଲେ ମାତ୍ରେ ଠାକୁର ଉପରେ ହେଇଛନ୍ତି ପୁରା ରାଧାଙ୍କୁ ତମେ ଗୋଟେ ଜାଣିବାକୁ ପାଇଲି କି ତମେ ଗୋଟେ ଲ କେଟ ବେକରେ ପକେଇଥିଲ କାଢି ଦେଇଛ ଆଉ ଧ୍ୟାନ ସେ କିଛି ଠାକୁରଙ୍କୁ ତମ ଜା କଣ ଏଇବୁ କାରଣ କଣ ଏ ଭଲ ନୁହଁ ଭାଇ ଆପଣ କେମିତି ଆଧ୍ୟାତ୍ମିକ ଆଧ୍ୟାତ୍ମିକ ନା ଆଧ୍ୟାତ୍ମିକ ମନୋଭାବ ରକ୍ଷା
ନାଇଁ।
ତମେ କିଛି ତମ ତମେ ଉପର ଲେବୁଲ ତଳ ଉପରୁ ଉଚ୍ଚାରେ ଥିଲ ଠାକୁରଙ୍କ ପାଖାପାଖି ଏବେ ସେଠୁ ଖସି ଖସି ଖସି ଖସି ତଳକୁ ଆଉଛି ସବୁବେଳେ
ହଁ ସାଙ୍ଗ ମୋ କଥା ଟିକେ ଶୁଣିବି କି? ଯେହେତୁ ତମକୁ ତମେ ଯେତେବେଳେ ମାନେ ଗୋଟେ କୁହନ୍ତିନି ପରୀକ୍ଷା ଦବ ତମେ ତା ତମ ଟେଷ୍ଟ କରିକି ନେବେ ନା। ନାଇଁ ପରୀକ୍ଷାଦେବୁ।
ଓଡ଼ିଶା ହଁ
ହଁ ନାଇଁ ସେଥିପାଇଁ ନୁହଁ ସବୁଆଡୁ କିଛି ହୁଏ ତ ହେଇପାରେ। ଆାଇ ତ ଛାଡିବି ଏଦିନଲେ ଯ ମାନେ ଡୁବିବି ମୋ କଥା ଟିକେ ଶୁଣ ସାଙ୍ଗ ତମେ ବୁଝିବାକୁ ଚେଷ୍ଟା କରନ୍ତୁ। ହଉ ତମେ କଣ କହୁଚ ତମ ମାନେ ଇଏ କଣ ମାନେ ତମର କଣ ଆ ଭିତରେ କିଛି ଅଭିଜ୍ଞତା ଅଛି ମତେ ଟିକେ କୁହନ୍ତୁ ହଁ ତମ ଚିନ୍ତାଧାରା କଣ ଟିକେ କୁହନ୍ତୁ।
ଯିଏ ଠାକୁର ପାଖରେ ନିଜକୁ ସମର୍ପଣ କଲା ମାନେ ତା ଟୋଟାଲି ସମର୍ପଣ କରିଦେଲା ବୁଝ ତ ମାନେ କଣ କହିଲ ତଳ ଗତିକି ଯିବାଟ ଠିକ ନୁହେଁ ବୁଝିପାରୁ ମାନେ ଯେମିତି ଠାକୁରଙ୍କ ପ୍ରତି ତାର ସେତିକି ସ୍ନେହ, ଭଲ ପାଇବା ମତେ ଲାଗୁଛି ସେତିକି କମି କମି ଯାଉଛି ତମର ତୁମର ମାନେ ତମକୁ ଦେଖିଲେ ଜଣା ପଡୁଥିଲା। ନାଇଁ ଇଏ ବହୁତ ରାଧାଙ୍କ ମାନେ ଏମିତି ମତ ଲାଗିଲା ଭକ୍ତିରେ ମାନେ ନିବିଡ ଯୋଉଟା।
ମୁଁ ଥିଲି ବଉତ ତମେ କିଛି ତମ ମୁ ତମେ ମତେ ଯେତିକି ଇଏ ଦେଖିଛ ସେ ମୁଁ ବହୁତ ଥିଲି ସେତ ପ୍ରଗାଢ ହଁ।
କାହା ପାଇଁ ଇଏ କରିବାଟା ଠିକ ନୁହଁ କାହା ପାଇଁ କୋଉ ଗୋଟେ ସାଙ୍ଗ ଅଛି ଅତି ନିବିଡ ସେ ଲାଇ ବୁଲବାଡେଇଲା। ଭାଇ ସେମିତି କିଛି ବି ନୁହଁ କାହା ପାଇଁ ଭଗବାନ କହିଛନ୍ତି କାହା ପାଇଁ ମତେ ଛାଡିବାକୁ ତମେ ତ ଯାଇଥିଲା ଆଣିବାକୁ ଭଗବାନ ତ ତମେ ତ ଶୁଣ ଶୁଣ ଶୁଣ ଟିକେ ତୁମେ ତ ଗଲା ବେଳେ ସେ ତମକୁ ନେଇକି ଛାଡି ନଥିଲେ ତାଙ୍କ ପାଖରେ ପାଖରେ ବୁଝିପାରୁଛ ତ ଯେତେବେଳେ ଯାଇଥିଲ ପୁଣି ଏକା ଯାଇଥିଲ ନା ନାଇଁ ତାଙ୍କ ପାଖକୁ ଉପ ଛାଡ଼ିଲୁ କିନ୍ତୁ ତାଙ୍କ ମାନେ ସିଏ ମାନେ ସିଉ ମାନେ କିଏ ଯୋଉ ଯାହା ସାଙ୍ଗ ଯୋଉ ସାଙ୍ଗ ଲାଗି ସିଏ କିଏ ଯେ ଏମିତି ଲୋକ ତାହେଲେ ଠାକୁରଙ୍କୁ ଛାଡି
ତ ସେମିତି ବେଶୀ ଟିକେ ଆ ମିଶି ଯାଇଥିଲି ତ ସାଙ୍ଗ ଶୁଣନ୍ତୁ ତ ସେମିତି ମିଶି ଯାଇଥିଲ ତ ହଉ ତ ସେ ସମୟରେ ଯଦି ହୁଏତ ପାଖି ଆସେ ହୁଏତ ଉ ତମେ ଯୋଉ ଯୋଉ କଥାଟା କହୁଛ ସତ ହେଇପାରେ।
ଆପଣ ଆପଣଙ୍କ ଚିନ୍ତାଧାରା ବଦଳି ଆପଣ ଚିନ୍ତାଧାରା ଟା ବଦଳେଇ ଦିଅନ୍ତୁ ହେଲା ଯେମିତି ଯାହା ଥିଲେ ସେମିତି।
ସାଙ୍ଗ ମୋ କଥା ଟି ଶୁଣିବେ କି? ହଲୋ ହଁ ସେ ସମୟ ମ ହେଇ ପାରେ ଜଲଦି ହେଇପାରେ ମୁଁ ସବୁ କିଛି ଛାଡ ମାନେ ଛାଡି ଦେଇପାରେ ଆଁ ଟିକେ ଅ ଅପେକ୍ଷା କରିବାକୁ ପଡିବ ଟିକେ ଆଉ କଣ କରିବା?
ଯାହା ହଉ ଆପଣଙ୍କର ଏତେ ଭଲ ଚିନ୍ତାଧାରା ଶୁଣି ମତେ ବହୁତ ଲାଗିଲା ବହୁତ ଭଲ ଲାଗିଲା ଆଉ ଭାଇ ଶୁଣନ୍ତୁ ଟିକେ ମୁଁ ଯାଉଛି ଟିକେ ମା ମତେ ଡାକିଲେଣି। ମତେ ଭୋକ ବି ବହୁତ ଜୋରରେ ଲାଗିଲାଣି ମୁଁ ଯାଉଛି ଖାଇବି ମୁଁ ଆପଣଙ୍କୁ ପରେ କଲ୍ କରିବି ହେଲା ର
ହ ହଉ ହଉ ହଉ ହଉ ରୁହ।